ହ୍ୟାଲୋ।
ହାଲୋ ହୁଁ କଣ କରୁଥିଲୁ?
ହଁ ଏଇ ବସିଛି ଆଉ କି ଗରମ ହଉଚି। ଖରା ଦିଇ ଦିନି ହେଲା ପ୍ରବଳ ଖରା।
ତୁ କହନା ଆଉ ଅଗ୍ନି ବର୍ଷା ହଉଛି ଜୀବନ ଧିମୂର୍ଛା ହେଇଯାଉଛି। ଦିଅ ମୋର କଣ ହଁ
ମୁଇ ଛତୁଆ ଗୁଣ୍ଡ ହର୍ଲିକ୍ସ ଟିକେ ଛତୁଆ ଗୁଣ୍ଡ ଟିକେ ଗୋଳେଇକି ଖାଇଛି ଆଉ ପଖାଳ ଖାଇବୁ ବୋଲି ବଇଚୁ ପଖାଳ ବି ଆଜି କାଲି କହୁନଥିଲି କରିଦେଇଛି ବୋଲି
ହୁଁ ହୁଁ।
ତାହଲେ ମୁଁ ଭାତ ରାନ୍ଧିବା ଶୁଣି ଅଣ୍ଡା ତରକାରୀ ସ ଶୁଣିକି ସେଠି ନଡୁ କରିଥିଲି ଝିଲିକୁଟି ଆସିକି ଥିରିକି ପଚାଚିକି ସେଇଟା ଜୋରରେ କହିଲନି ଆଉ ତୁ ପା ଅଣ୍ଡା ସିଝେଇଛୁ ମୁଁ କହିଲି ହଁ ମୋର ସିଝେଇ ସିଝା ସରିଛି ମୋର ଆମ୍ବଲେଟ ଏଗ ଭୁଜିଆ କରିଦେଇଥିଲି ଦିନରେ ପାଞ୍ଚଟା ଅଣ୍ଡା ଆଣିଥିଲା ତିନି ଦିଟା କରିଦେଇଥିଲି ଭୋଜିଆ ଆଉ ଦିଟା ମୁଁ କହିଲି ମା ପୁଅ ଦିଟା ତରକାରୀ କରିଦେଲେ ସିଏ ଗୋଟେ ଗୋଟେ ଖାଇବ ମୁଁ ଗୋଟେ ଖାଇବି ଆଉ ମୁଁ ବି ଦିଟା କଲେ ମୁଁ ଅଧା ଖାଏ ଆମ ଛୁଆଟା ଖାଇବ ମୁଁ କଣ ଖାଇବି କେଶର ଟିକେ ଖାଇକି ଅଧା ଖାଏ ନହେଲେ ଆମ ପୁଅ ଆଗ ପୁଅ ଜମା କେଶୁର ଖାଉ ନଥିଲା ବୁଝିଲୁ କେଶ୍ କେଶୁରା ଦିଟାଙ୍କା ମୁଁ ଖାଇଦେବି ଯଦି ଦିଟା ଅଣ୍ଡା କରିଥିମି ସେ ତାକୁ ଦିଟାଙ୍କ ଅଣ୍ଡା ଦେଇଦେମି ସେ ତାର ଅଣ୍ଡା ଖାଇଦବ।
ହୁଁ
ମୁଁ ଯାହେଲେ କେଶର ଟିକେ ଖାଇଲେ ହେଲେ ମୋତେ ଲାଗେ ଖାଇଲା ଭଳି
ହଁ ହଁ ହଁ ବା ହଁ ହଁ ଏଇଟା କିନ୍ତୁ ଠିକ୍।
ଆର ତାପରେ ସେ ପୁଅ ଆଉ ଏଥରକ ଖାଇଲାନି କେଶୁର ମାନେ ନାଇଁ ନାଇଁ କରିବା କରିବା ମୁଁ ହେଟୁ କହିଁମି ଟିକିଏ ଖାଉନୁ ଟିକିଏ ଖାଉ ଖାଉ ଉଁ ଉଁ ଜାଣିଲାଣି ତାକୁ ଟେଷ୍ଟ ଲାଗିଲାଣିି ନା କଣ ଏଥର କେଶର ଖାଇଲାଣିି ତା ଅଣ୍ଡା ଖାଉଛି ତା କେଶରଟା ବି ଖାଉଛି। ନହେଲେ କାଡିିକି ବ ଥୋଇଦବ କହିବ ତୁ ଖା ଏଇଟା।
ହୁଁ।
ଆହୁଁ ହ ଆ ଆ। ଯେହେତୁ ସିଏ ସ୍କୁଲ ରୁ ସିଝା ଅଣାଟା ଦିଟା ଆଣିଥିଲେ ଏଠୁ କହିଲେ ଦିଟା ଅନ୍ ଅଣ୍ଡା ଦେବି ଆଉ ମୁଁ କାଲି ସିଝା ନା ହଁ ସିଝା ଅଣ୍ଡା ମୁଁ ଏଠୁ ଜାଣିନି ମୁଁ କାଲି ସ୍କୁଲରୁ ଆଣିଛନ୍ତି। କହିଲେ ଆମ ତରକାରୀ କରିଦବୁ ମତେ ଟିକେ ଦବୁ ଏଠୁ ମୁଁ ପୁଅ ଛଡ଼ଉଛୁ ଯାହା ତାଙ୍କର ଛଡ଼େଇଛନ୍ତି କି ନ ଛଡ଼େଇଛନ୍ତି ଯାହା ନେଇଆସିବୁ ଏକାଥରେ ଛଡ଼େଇ ଦେବୁ। ହୁଁ ସେଏଠୁ ଗଲା ଆଣିବା କୁ ଦେଖିଲା ବେଳକୁ ସେ ଛଡେଇକି ରେ ତେଲ ତାଟିଆରେ ଛଡ଼ା ଥିଲା। ଛଡ଼ା ଅଣ୍ଡା ଦେଲେ ଏଣ୍ଡୁରୁ ତାକୁ କହୁଛ ଦି ଆଉ ତ ମାମାଙ୍କୁ କହିବୁ ଭାତ ଦିଟା ଦବ। ଆଡୁ ତାପରେ ଆଡୁ ମୁଁ ଆଡୁ କଣ କଲି ଆଣିଲି ତାଙ୍କର ସଜ ପଖାଳ ଥିଲା ମୋ ଠାରୁ ଶୁଖୁଆ ଦିଟା ନେଲେ ପୋଡ଼ିଲି। ଆଳୁ ପଡ଼ୁଥିଲେ ସେଇ ଚୁଲିରେ ଲଡୁ କରିଥିଲେ ଆଳୁ ପଡ଼ୁଥିଲେ ମୋ ଠାରୁ ଶୁଖୁଆ ଦିଟା ନେଲେ। ପଡ଼ିଲେ କହିଲେ ସଜ ପଖାଳ ଶୁ ଆଳୁପୋଡ଼ା ଶୁ ଶୁଖୁଆପୋଡ଼ା ଆଜି ଖାଇବୁ। ଆ ଆମ ସାଙ୍ଗରେ ଆସି ଖାଇବୁ ହଁ ସଜ ପଖାଳ, ମୁଁ କହିଲି ମୋର କିଏ ପଖାଳ ଖାଉଛି ମ। ମୁଁ ଏହି ପଖାଳରେ ପାଣି ପୁରେଇ ଦେଲି ନା ତାକୁ ଗରମ କର ଆଉ ଦେଲିନି ମୁଁ କହିଲି ନାଇଁ ମୋର ଆମ ପୁଅ ତାର ଖୋଜିବ ସକାଳେ ଗ ପଖାଳ। ଯଦି ପଖାଳ ନଥିବ ମୁଁ ଗରମ କରିଥିବି ହୁଁ। ମୁଁ କହିବି ଗରମ ଖାଇଦବା ପୁଣି ପଛକୁ ଇ ଗରମ ଖାଇବା ତ ନାମ ତୁ ତୋର ଖା ଗରମ କଂସା ଥୋଇଦବ କହିବ ଏଇଥିରେ ମୋତେ ପାଣି ପୁରେଇକି ଭାତ ପୁରେଇକି ପାଣି ପୁରେଇକି ଦେ। ମାନେ ତାର ଟିକେ ପଖାଳ ଟା ମେନେ।
ହଁ।
ମୁଁ ଏଠୁ ମୁଁ କହିଲି ସିଏ ତାର ତ ପଖାନ ସେ ନହେଲେ ସେଇ ଭାତ ଗରମ କରିଦେଇଥିଲେ ଆମେ ଦୁଇ ଜଣ ଖାଇ ଦେଇ ଥାଳିରେ ବି ଗୋଟା ଗୋଟା ଭାତ ଥିଲେ ମୁଁ କହିଲେ ନାଇଁ ପାଣି ଗୋଟିଏ ଝିଅ ସେ ତାର ପଖାଳ ଖାଇବ ଆଉ ମୁଁ ମୋର ଗରମ ରାନ୍ଧି ଦେବି ଖାଇବୁ ପୁଣି ଖରା ବେଳକୁ ଆମର ବି ପଖାଳ ଖାଇବୁ। ଚା ଚାଉଳ ନଥିଲା କାଲି ଝାଡ଼ି ଝୁଡ଼ି କିଲେ ଚାଉଳ ଏଇ ଯୋଉ ଦଶ କେ ଜି ଆଣି ନଥିଲି ରଞ୍ଜିଆ କତିରୁ
ହଁ -ହଁ।
ସରିଗଲା ରାନ୍ଧିଦେଲି ତାପରେ ରାତିରେ ଉଁ ଆମଠଉ ସେ ଭାତ ନେଲେ। ମୁଁ ତ କେବେ ସଟକଟ କରେନି ମୋ କତିକି ରୁ ଯିଏ ଆସିବ ସେ କେବେ ଖାଲି ହାତରେ ଫେରିକି ଯିବ୍ ଅଧା ଟାଇମ ଲା ଖିବୁ ତାଙ୍କର ମୋ କତରୁ ଭାତ ନେଇକିରି ଚଳୁଥିବେ ମୁଁ କୋଉ ଦିନ ଦିନେ ଅଧା ଯିବ ଦିନି ସେ ମୋ ଝିଅଟା ଥିବ ଯୋଉ ଖରାଦିନେ ଯଦି, କରିନଥିମି ପଖାଳ କରିଦେଇ କୁଆଡ଼େ ଯାଇଥିମି ଯଦି ହଁ ଝିଅଟା ଥରେ ଅଧେ ଯା ଝିଅ ତ ମାଗିନ ନଥିବ ଝିଲି ଖୁଡ଼ି ତାକୁ କହିଥିବେ ଆଉ ତୁ ନେଇଯିବୁ ଗରମ ଖାଇବ ଆଣୁଥିବ ତାକୁ ଟୁକୁଦାଦା ଥଣ୍ଡା ଦେ ଦେଖନୁ ମୁଁ କୁହେନି କେତେ ଥର କହିଥିବି। ତାପରେ ସେଇ ଦିନଠୁ ଝିଅ ଆଉଛି କରିଦେଲା ଝିଅ ବି ଆଉ ଯାଏନି କହିବ ମୋର ଯାହା ଅଛି ଖାଇଦେମି ନହେଲେ ମୋର ସେମତି ରହିଯିମି ସେମିତି ରହିଯାଏ ତ ତାର ଉପରବେଳା ପୁଣି କଣ ବନେଇକିରି ଖାଏ, ନହେଲେ ମୁଁ ବନେଇକି ଦିଏ ତାକୁ କଣ ଖାଏ। ଏଠୁ ମୁଁ ଭାତ ଦେଲି ଅଣ୍ଡା ତରକାରୀ ଦେଲି ତାଙ୍କର ବବୁଲୁ ଖାଇଲା ସିଏ ତାଙ୍କ ତାଙ୍କର ଖୋଡିର ଦାଦାଙ୍କର ସଜପଖାଳ ଖାଇଲେ ଆଳୁ ପୋଡ଼ା ଶୁ ଶୁକୁଆ ପୋଡ଼ା ଦଳିଖିଆ। ଆଉ ତାପରେ ଆଜି ଲକ୍ଷ୍ମୀ ନାରାୟଣ ବ୍ର
ଏଜେ ଶୁଣୁ ମା। ହୁଁ ଏଇ ଯୋଉ ଦେଇ କତିକୁ ଫୋନ୍ କରିଥିଲୁ?
ହୁଁ ନା ଦେଇକି କତିକି ଫୋନ୍ କରିନି।
ହୁଁ ଆଇଲା ଟାସ୍କ ଆଇଲା?
କାଇଁ ଆସିନି ତ, ଶୁଣୁନା ଆଜି ଲକ୍ଷ୍ମୀ ନାରାୟଣ ବ୍ରତ ଖୁଡ଼ି କରିଛନ୍ତି। ଆଜି ଆଉ ଭାତ କରିବେନି ତମର କଣ ପୁରୀ କରିବେ ନା କଣ ମତେ କହିଲେ ଟିକେ ବେଲି ଦବୁ ଆସିକି ପୁରୀ ଦିଟା ଆଉ ମାଳ ଗୋଟେ କରିଦେଲୁ ସେଠୁ ସ୍କୁଲ କୁ ଯାଇଥିଲେ କଣ ପ୍ରେଜେଣ୍ଟ ପକେଇଦ ପଳେଇ ଆଇଲେ ଶୈଳ ଫୋନ୍ କରିକି ଡାକିଲେ ହେଡ ମାଷ୍ଟର ଯିଏ କହିଲେ ଅଲଗା ଟିଚର ନାହାନ୍ତି ତମେ ଆସ। ବ୍ରାହ୍ମଣ ଆସିଲା ବ ପରେ ମୁଁ ପଳେଇବ ହେଟୁ ଖୁଡି କହିଲେ ମତେ ଛାଡିବୁ ବ୍ରାହ୍ମଣ ଆସି ଆସିଲ ଡୁ ସେ କହିଲା ହଉ ଏଇ ବ୍ରାହ୍ମଣ ଏବେ ଆସିଛନ୍ତି ବା ମୁଁ ସେଇଠିକି ଯାଇଥିଲି ବି ମୁଁ କହିଲି ଆଉ ଦାଦା ଆମର ଆଠ ତାରିଖରେ ଆସିକି ଶ୍ରାଦ୍ଧ ପକେଇଦବ ତ
ହୁଁ।
ବାପାଙ୍କ ଶ୍ରାଦ୍ଧ କହିଲା ମୁଁ ଯଦି ଥିବି ଆସିବି ନଥିମି କୁଆଡ଼େ ଯାଇଥିମି। କହିହଉନି ମାନେ ଆଠ ତାରିଖ ମାନେ କେତେ ଦିନ ହେଲା ରହିଲାନି। ଆଉ ସିଏ କଣ ଇଏ କହି ଆଠ ତାରିଖ। ପୂର୍ବଦିନ ତାଙ୍କୁ ଟିକେ କଲ୍ କରି କହିବି ଆଉ।
ହଁ ହଁ।
ଉଁ ଆଠୁ ମୁଁ କହିଲି ଏଇଠିକି ତ ଆସିଛନ୍ତି ଟିକେ କହିଦିଏ ଆଠ ତାରିଖରେ ବୋଲିକି।
ହଁ ହଁ।
ଉଁ। ଉଁ ଖୁଡି ମତେ କହିକି ଯାଇଥିଲେ କଇଲେ ଗୋଟେ ମାଳ କରିଦେବୁ ଫୁଲମାଳ ମୁଁ ଫୁଲମାଳଟେ ଗୁଁଥି ଦେଇକି ଥୋଇି। ଥୋଇ ଦେଇକି ତାଙ୍କର ଆସିଥିଲି ତାଙ୍କର ଏଇ ବ୍ରାହ୍ମଣ ଏବେ ଆସି ପୂଜା କରୁଛି ଖୁଡି ବି ସ୍କୁଲ ରୁ ପଳେଇ ଆସିଛନ୍ତି। ଉଁ ମତେ କହୁଛନ୍ତି ଆଉ ତୁ ଗରମ କରିବୁ ନା ପ ପଖାଳ ଅଛି ଗରମ ମୁ କହିଲି ନାହିଁ ପଖାଳ ଅଛି ନା ବବୁଲୁ ଟା ଖାଇଥାନ୍ତା ଆଉ ନହେଲେ ରୁଟି ଉଁ ଉଁନ ଉଁନ। ଡାଲମା କରିଦେମି ସେ ଖାଇବ। କିଲୋ କାଲି ନେଲା ଭାତ ପୁଣି ଆଜି ମୁଁ କଣ ରାନ୍ଧିଛି ତମ ପାଞ୍ଚ ଜଣ। ଖାଇବା ନାଗି ଦୀପରସ୍ତ ଖାଇବ ତମକୁ ଦେବି। ନା ଏମିତିଆ ଢଙ୍ଗ ରଙ୍ଗ ତା ବିବେକ ଏମିତିଆ। ଚିନ୍ତା କରିବା ଦରକାର କାଲି ରାତିରେ ମୁଁ ଆଣିଲି ପୁଣି ଆଜି କେମିତି ମାଗିବି। ଖାଲି ଚଳେଇ ଦବ ସୁବିଧା ବାଦି ଭାରି ଏକ ନମ୍ବର।
ତୁ ଅଲଗା ଏ ମୁଁ ଏଇ ଖେଚୁଡି ଟିକେ କରିବି। ଇଏ କରିବି ଏ ଯେ ଚାଉଳ ଅଳପ ଦିଟା ଥିଲା। ଆଉ ମୁଗ। ଯାଇ ଟିକେ ପକେଇକିରି ଆଉ ପରିବା କିଛି ନାହିଁ ସେ ଆଳୁ ଗୋଟେ ଗାଜର ଗୋଟେ ସେଆକୁ ପକେଇକି। ରି ଅଦା ବି ନାଇ ତ ଖାଲି ତେଜପତ୍ର ପକେଇକି ଇଏ କରିୁଛି ଜିରା ଲଙ୍କା ଗୁଣ୍ଡା। ହ
କରିସାଇଲୁଣୁ।
ନା ମୁ କରିନାହିଁ ତ କରିବି ହେଇ ବସେଇଛି ଇଏ କରିଛି।
ଏଇ ଏବେ କଣ ଖାଇଲୁ ସକାଳେ କଣ ଖାଇଲୁ?
ସକାଳେ ଆମ୍ବିଳା ଆଣ ଟିକେ ଥିଲା। ଆଉ କଣ କଲି ନା ସେଥିରେ ଇଏ ପ।
ତୋର କେତେ ଦିନ ହେଲା ଆଣଟା ରଖିଛୁ କହିଲୁ?
ଆରେ ଶୁଣୁ ଖାଇଥିଲେ ସେ ସରିସାରନ୍।
ସେଇପା ମାନେ କେତେ ଦିନର ଆମ୍ବିଳା। ତୁ ଖାଉଛୁ ହେରା ପେଟ ଫେଟ ଦରଜ ହବ ବଥା ହବ ଏ ଯୋଉ ଗରମକୁ।
ତାକୁ ପକେଇକି ହେଲା।
ହୁଁ।
କରିକିରି ଯେମିତି କଢେଇ ପିଠା ତୁ କରୁନା।
ହୁଁ ଆଲୋ ଶୁଣୁ ଡିତୁଆ ନାଗି ସେଦିନ କରିଥିଲି ପୀଠଉ ଟିକେ। ଡିଟୁଆ କହିଲା ଚକୁଳି ପିଠା ଖାଇବ ବୋଲି କହିଲା ମୁ ଭାତ ଖାଇବିନି। ଉଁ ହେଟୁ ମୁଁ ହେଟୁ କଣ କଲି ବିରି ଗ୍ରାଇଣ୍ଡିଂ କଲି ମୋର ତ ଚୁନା ଷ୍ଟକ ହେଇ ଆଜି ପର୍ଯ୍ୟନ୍ତ ବି ଅଛି। ସେ ଚୁନା ଆଉ କିଛି କରିନାହିଁ ଯେମିତି କରିଥିଲି ସେମିତି ଥୁଆ ହେଇଛି ପୋଡ ପିଠା ଛୋଟାଆ ଟେ କର। ଥିଲି ବାସ ସେତିକି ଚୁନା ଆଉ କିଛି ଖର୍ଚ୍ଚ କରିନି ମତେ ତ ଭଲ ଲାଗେନି ସେ ପିଠା ପଣା କୁ। ଆଉ। ଡିଟୁଆ ନାଗି ସେଠୁ କଣ କଲି ବରା ନାଗି ଗ୍ରାଇଣ୍ଡିଙ୍ଗ କଲି ସେଇଥିରୁ ଅଳ୍ପ ସେଠୁ। ଅଧେ ଅଧାଜାର ବିରି ଚୁ ଅଧଜାର ଠୁ ଟିକେ କମ। ବିରି ଯୋଉ ଚୁନା ଗୋଳେଇ ଦେଲି ତାକୁ ଦିଟା ତିନିଟା ପିଠା କରିକି। ଦେଲି ସେ ଦିଟା ଖାଇଲା ଗୋଟେ ଖାଇଲାନି ତାପରେ ଆମ ପୁଅ କହିବ। କହୁଥିଲା ଭାତ ଖାଇବ ବୋଲି ନିଦରୁ ଉଠିକି ହେଟୁ କହିଲା ନା ମୁଁ ପିଠା ଖାଇବି। ତାକୁ ସେ ପିଠା ଟା ଦେଲି ତାପରେ ଆଉ ଗୋଟେ ଦିଟା କରିକି ଦେଲି ସେ ଖାଇଲା ସେ ପିଠା ହଉ ସେମିତି ଥୁଆ ହେଇଥିଲା ଡିିଟୁଆ ଗଲା ତା ପରଦିନ ନା କଣ ସେ ପ୍ରା ଗନ୍ଧ ସେ ଘରକୁ ପଶିଗଲା ବେଳକୁ ଗନ୍ଧଉଥିଲା ତା ଦି ଦିନେ ମୁଁ ତାଙ୍କୁ ଆଣି ଗୋରୁ ଇଏରେ ଦେଲି ପୁରା କଳା ପଡିଯାଇଥିଲା ଛତିଆ ମାଡିଯାଇଥିଲା। ତାକୁ ଆଣି ଗୋରୁ ଇଏରେ ଦେଲି ମୁଁ କଇଲି ଏରା ନଷ୍ଟ ହେଲା ବେକାର।
ନା ନା ମୋର ଇଏ ଟା ଆମ୍ବିଳିଆ ଟିକେ ବାସନା ହଉଥିଲା ହେଲା। ମୁଁ ତା ଦେହରେ ଏଇ କାଲି ପୁଅକୁ ଟିକେ ଚିନି ପକେଇ ଗୋଟେ ପିଠା କରିକି ଦେଇଥିଲି ଆଜି ପୁଅକୁ ପଇସା ଦେଇଦେଲି ଇଟିଲି ତରକାରୀ ଖାଇବାକୁ ଆଉ ସେଇଦିନ କି ଆଉ ଇଏ କଲେ ନାଇଁ ତ ଆଉ ଏଇ ଖଣା ହେ ତା ଦେହରେ ଅଟା ମୁଠେ ମୁଠା ପକେଇ ଦେଇକି ଗୋଳେଇଦେଲି ଚିିନ ଟିକେ ମିଠାଳିଆ କରିଦେଇ ତାକୁ ତାୱଆ ଦେହରେ ତେଲ ଥିଲା ତ ତା କଣ କଲି ନା ଆଉ ଟିକେ ତେଲ ପକେଇ ତାକୁ ଓଜାଡି ଦେଲି ଆଉ ପିଠା ପୁଣି ଚେତେଇ ଦେଳିଣି। ମାନେ ସେମିତି ଗୋଲ ତା ଦେହରେ ଢାଙ୍କୁଣି ଦେଇ ପୁରା ଲୋ ଫ୍ଲେମ ରେ କରିକି ଯେମିତି କଢେଇ ପିଠା କରନ୍ତିନି ହଁ ସେମିତି କରିକି ଖାଇଲେ ମତେ ଭଲ ଲାଗିଲା ମୁଁ କଇନି ଖାଲି ଆଉ ଯୋଉ ଟିକ କ ଅଛି ଆଁ ମୁଁ ତତେ ଅ ତା ପକେଇଦେଲେ ନା ଟିକେ ସିଏ ହେଇଗଲା ମୁଁ କଇଲି ଆଉ ଯୋଉ ଟିକେ ଅଛି ରାତିରେ ସେମିତି ଆଉ ଟିକେ ଚିନି ପକେଦେ ସେ ତାକୁ ଗୋଳେଇ ଦେଇ ସେମିତି କରିଦେବି ପୁଅ ଖଣ୍ଡେ ଖାଇଦବ ମୁଁ ଖଣ୍ଡେ ଖାଇଦେବି ସରିଯିବ ଆଉ।
ହୁଁ।
ହଁ।
ଆହୁରି ଅଛି ରାତିକି ଖାଇବାକୁ।
ଆରେ ଶୁଣୁ ଖାଇଥିଲେ ମୁଁ ଜମା କସେଇ କରିଥିଲି।
ସେଇବା ଆଉ ଖଣ୍ଡେ ବକଟେ ଖାଇବ ଗୋଟେ ଅଧେ
ହଁ ଆଉ ମୁଁ ଖିଆଖିଇ କରନେଇତ ମୁଁ କହୁଚି କେବଳ ସେଇଦିନ ମୁଁ ଖାଲି ଗୋଟିଏ କରିକି ଖାଇଥିଲି ଆଉ ମୁଁ ଉଁ ପୁଅ ନାଗି କରିଥିଲି ନା ମୁଁ ମୋର ତାକୁ ରଖିଥିଲି। ଅ ପୁଅକୁ ଗୋଟେ ଗୋଟେ କରିକିରି ଦେଇଚି।
ହୁଁ ହେଇଗଲା। ହେଇଗଲା ଲୋ।
ରଅଲ ମୋର କଣ ଟେ ରଥା ଲାଇନ୍ ରେ
ଦଶ ମିନିଟ ଅଠର